ହ୍ୟାଲୋ।
କଣ କରୁଛ?
ଏଇ ବସିଥିଲି ଆଉ।
ଖାଇ ସାରିଲଣି।
ହଁ ଖାଇ ସାରିଲିଣି। ତମର ଆଜି କଣ ରୋଷେଇ ହେଇଥିଲା?
ଆମର ଆଜି ରୋଷେଇ ହେଇଥିଲା ଭାତ ହେଇଥିଲା ତାପରେ ହେଟୁ ସୋୟାବିିନ ଆଳୁ କଷା କରିଥିଲି ପୋଟଳ ଆଳୁ ଭଜା। ଆଉ ବାଇଗଣ ଟମାଟୋ ହେଇ ସେକାସେକି କରିଥିଲି ଆଳୁସିଝା କରିଥିଲି।
ହଁ।
ହୁଁ।
ଆଉ ତମ ଯା ହେରିକା ସବୁ କଣ ନେଇକି ଆସିଥିଲେ ଗାଁରୁ?
ସିଏ ତାଙ୍କ ଗାଁରୁ ଆଣିଥିଲେ କଞ୍ଚାପଣସ ଯୋଉ କାଟିକି ଆଣିଥିଲେ ଡାଲମା କରିବାକୁ। ଆଉ ପାଚିଲା ପଣସ ଆଣିଛନ୍ତି ଆମ୍ବ, ପଇଡ଼ ନଡ଼ିଆ ଆଉ ବାଇଗଣ କଲରା ଏରା ବାରିପଟେ ହେଇଥିଲା ବୋଧେ।
ଢ଼େରେ ଜିନଷ ଆଣିଛନ୍ତି ଆଉ।
ହଁ ଏରା ବାଇକରେ ଧରିକି ଆସିବାଟା ମୂଳ ନୁହଁ ପିଲାକୁ ଧରିକି ଫୁଣି।
ଆଉ ବାଇକରେ ଆସିଲେ? ହଁ ନାଇଁ ବହୁତ କଷ୍ଟ। ଆଉ ଅଟୋରେ ଆଇଥିବ ମେଞ୍ଚେ ଜିନିଷ ନେଇଯିବ।
ସେୟା ପରା।
ଆଣିଛନ୍ତି ଏତେକ ଆଉ ଭଲ। ନଡ଼ିଆ ପଇଡ଼ ସବୁ।
ହଁ ପଇଡ଼ ଟିକି ଝିଅ ଯଉ ସକାଳୁ ପୁଇଚି ତ।
ଆମର ବି ଆଜି ଭାଇନା ଆଣିଛନ୍ତି କେତେ ଦଶଟା ଦେଇଛନ୍ତି ମୋ ଶାଶୁ ନଡିଆ
ହୁଁ।
ଆଉ ସବୁ ବାଇଗଣ ଦି କିଲେ ହବ ଦେଇଚନ୍ତି। ଆମ୍ବ ଆମ୍ବ କଲିମି ଆମ୍ବ ଦେଇଛନ୍ତି ଦି ତିନି କିଲେ ହବ। ଏ ଦେଇଚନ୍ତି ମୁଗ ଦେଇଥିଲେ। ମୁଗ ଦେଇଚନ୍ତି ଗଜା ମୁଗ କରିଆକୁ।
ଓହୋ ଆଉ ବର୍ଷା ହଉଚି? ଇଆଡେ ବି ସେଇ ବର୍ଷା ଚାଲିଚି କଣ ଛାଡୁନି କେଜାଣି।
ବର୍ଷା ଅଛି ବା ଛଅ ତାରିଖ ଯାଏ ନା କଣ?
ହୁଁ। ଆଉ ଭଲ ଏଇ ବର୍ଷ ଠାକୁର ଅଣସରରେ ପଡିଛନ୍ତି ଆଉ ଗରମ ହବ ନାହିଁ।
ନା ଏ ଆଷାଢ ମାସ ହେଇଗଲା ଏଥର ବର୍ଷା ହବ।
ହଁ ମ ଏଥର ଲଘୁଚାପ ଫଗୁଚାପ କହିବାରେ କଣ ଅଛି ଆଷାଢ ମାସରେ ତ ଏମିତିରେ ବି ବର୍ଷା ହବ।
ସେଇଆ ବିଲ ବାଡିରେ ଧାନ କିମିତି ହବ?
ଏଇଟା ଠାକୁରଙ୍କ ଅବଦାନ ନହେଲେ କେମତି ହବ ଯେ?
ସେୟା। ଆଉ ଆମେ ଲୁଗା ପଟା ଶୁଖିବାକୁ ଯେ ତା ଟାଇମରେ ଯୋଉ ଟାଇମରେ ତ ବର୍ଷା ନହେଲେ ହବ କେ ଧାନ ସବୁ ମରି ଯିବନି। ତଥାପି ମୁଁ ଆଜି ଦି ବାଲଟି ଲୁଗା ଶୁଖେଇକି ପୁରା ଆଇଁଲି ଭାରି ଦି ତିିନି ଥର ହେଇକି ଶୁଖେଇକି ଆଇଁଲି ଭାରି।
ହୁଁ ଗାଁ ପଟେ ତ ଟୋଟାଲି ଶୁଖୁ ନାହିଁ କାରଣ ମୁଁ ଛ ଖ ସକାଳେ ଟିକେ ଖରା ଭଳିଆ ହେଲା ଯେ ବାହାରେ ଶୁଖେଇ ଦେଇଥିଲି ତାପରେ ପାଣି ଯେମତି ଉଁ ଟିକେ ଛାଡିଗଲା ଭଳିଆ ହେଲା ରୁମ ରେ ନେଇ ଫ୍ୟାନରେ ଶୁଖେଇ ଦେଲି ଯେ ଶୁଖିଗଲାଣି।
ଆଉ ଟିକିଏ ଖରାବେଳେ ଟିକେ ହେଲା ଅଧଘଣ୍ଟାଏ ଘଣ୍ଟାଟେ ଶୁଖିଗଲା କିନ୍ତୁ।
ହଁ।
ଆଉ ମୋଟା ଜିନିଷଗୁଡା ଟିକେ ଶୁଖି ପାରୁନି।
ନା ନା ଏଇ ଏଇ ଗନ୍ଥା ବନ୍ଥା ଏଇ ଦିନେ ସଫା କରିବ?
ନା କନ୍ଥା ନାଇଁ ଏଇ ଜିନ୍ ପ୍ୟାଣ୍ଟ ଦିଟା ଏଇଠି ଭାଇନାଙ୍କର ଆ-ଆସୁ ଆସୁ ବା ଓ ଦା ହେଇଗଲା।
ଏଇଗୁରା ଶୁଖିବନି।
ସେ ଆଉ ଗୋଟେ ଜିନ୍ ପ୍ୟାଣ୍ଟ କାଲି ଟିକେ ମୁଁ ସଫା କରେଇଲି ବତୁରେଇକି ସିଏ ପଡିଚି ଗୋଟେ।
ହୁଁ।
ପ୍ୟାଣ୍ଟ ସାର୍ଟ ଯାହା ପିନ୍ଧୁଛନ୍ତି ସବୁ ଓଦା।
ଓହୋ।
ଆଉ କଣ କରିବ?
ହୁଁ।
ଆଉ କୁଆଡେ ସବୁ ବୁଲିଆକୁ ଆଜି ଭା ତ ଡାଲମା ଆଉ କଲରା ଛାଣିଥିଲି। ବାଇଗଣ ଆଉ ଆମ୍ବ ଆଉ।
ହୁଁ। ଗାଁରୁ ଶାଶୁ ପଠେଇଛନ୍ତି ଆମ୍ବ ଆଉ।
ହଁ ହଁ କଲିମି ଆମ୍ବ।
ହୁଁ।
ବାଇଗଣ ପଲେଇ ଆମ୍ୱ ଭଳିଆ ଏଇରା ନୁହେଁ।
ଏ ଯୋଉ ପାହାଡ ବର୍ଷା ର୍ଷା ଯୋଉ ପକଉନି କି ପାହାଡ ଗୁରା ନେଳି ଆଉ ଦେଖାଯାଉନି। ପୁରା ଧଳା ଧଳା ଦେଖାଯାଉଛି କୁହୁଡି ପହିଲା ଲେଖାଁ।
ସେପଟେ ବି ଜୋରିଆ ବର୍ଷା ହଉଛି?
ହଁ ଏଇଠି ଦଶପଲ୍ଲା ଆଡେ ଯୋଉ ପାହାଡଟା ଦଶପଲ୍ଲା ପଟୁ ନୁହଁ ପୁରା ପାହାଡଟା ଦେଖା ଯାଉଛି ପୁରା କୁହୁଡି ଫୁଲ ଯେ ଯିଏ ଦେଖିବ କହିବ।
ହଁ ଭାଇନା ତ ଆସିଲା ବେଳକୁ ଓଦା ଯେ ସରସର କଲା ଆଉ ବର୍ଷାକୁ ତକେଇଲେ ହବନି ଯିବି ହେରି।
ହୁଁ।
ବର୍ଷା କଲେ ଏତେ ଯେ କେତେ ଛିଡା ହେବି। କଲେ ଯିବେନେଇ।
ହୁଁ।
ପଳେଇ ଆସିଲେ ଆ
ସେୟା ପରା।
ଆସିକି ସାଙ୍ଗେ ସାଙ୍ଗେ ସାଇଁ ଆଜି ରୁଟି କରିବି।
ହୁଁ ଆମ
ଆଜି ବର୍ଷା ହଉଛି ରୁଟି କରିଦେବି। ଏବେ ଭାତ ଖାଇକି ଉଠିଛୁ ନା। ଏଇ ଦିଟା ଅଢ଼େଇଟା ବେଳକୁ, ସେଥିପାଇଁ ଆଜି ରୁଟି କରିଦବ।
ଆଉ ତମେ କୁଆଡେ ବୁଲାବୁଲି କରିଆକୁ ଯାଇନ?
ନା ଏବେ ଯାଇନି। ଯିବୁ ଆ ପରେ ଆଉ କେତେ ଦିନ? ନୂଆ ପିଠା ପଣା ଗଲେ କଣ ଶାଶୂ ଦେଇଛନ୍ତି ନଡିଆ ମଣ୍ଡା ପିଠା କରିବି
ମଣ୍ଡା, ସୁଜି ମଣ୍ଡା ନା ଚାଉଳ ମଣ୍ଡା କଣ କରୁଛନ୍ତି?
ନାଇଁ ସୁଜିରେ କରିବି ମ ମତେ ଚାଉଳ ମଣ୍ଡା ଆସେନି। ହୁଁ ସୁଜି ମଣ୍ଡା କରଦେବି ସୁଜ୍ ସୁଜି ମଣ୍ଡା, କାକରା ଏଇରା କରିଦେବି। ନାଇଁ ନାଇଁ ଛଣା ହବନି। ଏଇରା ମାନେ ନାଇଁ ଏଇରା ଛଣା ହେଲେ ଭଲ ଲାଗିବ କି? କା ହଁ ଛାଣିଲେ କାକେରା ଟା ହିଁ ଟେଷ୍ଟର ଏଇ ମଣ୍ଡାଟା କଣ କରିବ କହିଲ, ଏଇଟା ହଁ ଶୁଣୁନୁ ଯାର ଇଟିଲି ଛାଞ୍ଚ ଥିବ ଇଟିଲି ଛାଞ୍ଚରେ ହିଁ ଥୋଇଦବ
ହୁଁ।
ସିଜେଇବ, ଆଉ ଆମର ଏଇ ଯୋଉ ଗୋଟେ ଅଛି ପରିବା ଆମେ ଛାଣୁନେ ରସ ର ଗୋଟେ କଣା କଣା ହେଇଥିବ, ହଁ ମୁଁ ଗୋଟେ ଡେ କଚିରେ ପାଣି ଦେଇଦିଏ, ସେଇଟା ଥୋଇ ଦେଇକି ତାପରେ ମଣ୍ଡା ଥୋଇ ଦେଇକି, ଥାଳି ଘୋଡେଇଦେଲେ ତାର ସିଜିଯିବ।
ହୁଁ।
ଗୋଟେ ବାମ୍ଫ ନ ସିଜେଇଲେ ଭଲ ଲାଗିବନି। ଜଣେ ଜଣେ କଞ୍ଚା ଖାଉଛନ୍ତି ଯେ ହଁ ମତେ
ନା ନା ହେଇରା ଚିକିଟିଆ ଲାଗିବ।
ହଁ। କଇଁ ଗୋଟେ ବାମ୍ଫ ହଁ ହଁ।
ତାପରେ ହେଇରା ଚକୁଟିକି, ତା ଭିତରେ ନଡିଆ ପୁର ଦେଇକି ଗୋଲ ଗୋଲ କରିକି ତାପରେ ବାମ୍ଫ ଦିଆହବ।
ହୁଁ। ତାପରେ
ହୁଁ।
ହୁଁ। ଏ ତମ ଯାଆ କେତ୍ କେତେବେଳେ କରୁଛନ୍ତି ଦେଖିନ ମ କରୁନାହାଁନ୍ତି?
ନାଇଁ ମ କେହି ତ କରୁନାହାଁନ୍ତି।
ତମ ଶାଶୁ
। ନା ଶାଶୁ କରିନାହାନ୍ତି ତ ସୁଜି ମଣ୍ଡା ଏଇ ଏ ଯଉ ଚାଉଳ ମଣ୍ଡା କରନ୍ତି କେତେବେଳେ। ।
ମୁଁ ଏଇ ମେଘୁଆ ପାଗ ହ ମେଘୁଆ ପାଗ ହବ ବୋଲି କରିଦିଏ। ନଡିଆରେ ବାଡେଇକି ସୁଜିଥିବ କରିଦିଏ।
ଏ ସୁଜିଟା ମାନେ ଯନ୍ତୁଣୀଟା ଠିକ୍ ରହିବାର ଅଛି। ନହେଲେ ପାଣିଆ କି କେମିତି କେତିକି ପାଣିରେ କେ
ମାନେ ସୁଜି ଯେତିକି ଦବ ପାଣି ବି ସେତିକି ଦବ। ଅଧିକା ଦବନି ଟୋଟାଲ।
ମାନେ ସୁଜି ଅଧ ବେଲେ ହେଲେ ପାଣି ବି ଅଧ ବେଲେ।
ହଁ ସେତିକି। ଆଉ ଚିନି ଦେଖିକି ତମେ ଦବ ମିଠା ତିକି ଆଉ କଣ। ଆଉ ନହେଲେ ଭଲ ହେଇିବ କି ମଣ୍ଡା ଟା।
ମୁଁ କହିଲି ନଡ଼ିଆପୁରରେ ଚିନି ପଡ଼ିବ
ନଡିଆ ପୁର ତ ଚିନି ପଡା ପଡିବ ଖଅଡା ହବ। ତଥାପି ସୁଜିରେ ଟିକେ ଚିନି ପଡେ ନା। ତମେ ଯଦି ମିଠା ଖାଇବନି ସାଧା ଖାଇବ ବଲେ ସେଇଟା କଣ ଭଲ ଲାଗିବ କି ହେତେ।
ଆଉ ସାଧା କେ ଖାଇବ ମ ଆମର କଣ ଡାଇବେଟିସ ହେଇଛି।
ସେଥିଲାଗି ଚିନି ଟିକେ ପକେଇଲେ ଭଲ ଲାଗିବ।
ହଁ ଚିନି ଲୁଣ କେବଳ ପାଣି ରେ ପଡିବ ପାଣି ଫୁଟିଲା ଖୁଣୁ
ହଁ ଫୁଟିଲେ ତାପରେ ତମେ ନାଇଁ ଭାଜା ହବନି କଞ୍ଚା ସୁଜି ନା ଭାଜିବନି ତାକୁ।
ନା ମୁଁ କେତେବେଳେ ବି ପିଠା ପଣା ହେତେ ଜାଣେନି। କାକରା, ମଣ୍ଡା ଏଉରା। ମତେ କେବଳ ବରା ଜଣା। ଆଉ
ହଁ କରିବନି ତମେ କେତେ ବର୍ଷ ହେଲା ଏବେ ତ ଆସିଛ।
ହଁ।
ମୁଁ ଯେତେବେଳେ ବି ଚାହିଁବି ମଣ୍ଡା କଣ ଆମ ସାନ ଭାଇ ସବୁବେଳେ ମଣ୍ଡା ଖାଇବାକୁ ଭଲ ପାଉ।
ହୁଁ। ହୁ ତାହେଲେ କହୁଛ ସୁଜି ଯେତିକି ଦିଆହବ ପାଣି ସେତିକି ଥର ଦେଖି ଗିନାଟେ ସୁଜି ରେ ଗିନାଟେ ପାଣି ଦେଇକିି କରିବି ଦେଖି ଅଳପ। ହଁ ଦେଇ କରିବି ଅଳ୍ପ ହଁ ଦେଖି ପାଞ୍ଚ ସାତଟା ଦଶଟା ଭଳିଆ ହେଲା ଭଳିଆ
ଦଶ ପନ୍ଦର ଟା।
ପନ୍ଦରଟା ହେଲା ଭଳିଆ।
ଆଉ ପାଣି ଫୁଟିଲେ ଘାଣ୍ଟିବ।
ହଁ ତେଲ ଫେଲ କିଛି ପଡିବନି ପାଣିରେ। କେବଳ ପାଣି ପଡିବ ଲୁଣ ଚିନି।
ହଁ ସେତିକି।
ଚିନିକ ଅଧିକ ମିଠା ପାଇଁ ନା ଅଳ୍ପ ମିଠା
ଅଳ୍ପ ମିଠା ଦବ ବେଶୀ ମିଠା କଣ ଦବ। ଆଉ ବେଶୀ ମିଠା କଣ ମାନେ ମୁଁ ସେଇ କାକରା ଯେମତି ମିଠା କରେ ସେମିତି କରିଦିଏ ଯେ। ଅଳ୍ପ ବି ମିଠା ଦେଲେ ହବ।
ଅଳ୍ପ ମିଠା ଦିଆହବ ନଡିଆ ପୁରଟା ଅଧିକ ମିଠା ଦିଆହବ ଆଉ।
ହୁଁ ହୁଁ ସେମିତି କଲେ ଭଲ ଲାଗିବ। ଗୋଟେ ଥର ଦେଖିବ କରିବ। ହୁଁ ସୁଜି ମଣ୍ଡା। । କଣ ନା ଏ ଗୋଟେ ଥର କଲାଡୁ ଶିଖିଯିବ ପୁରା।
ହୁଁ।
ନଡିଆ ଥିବ ମାନେ ମୋ ଭାଇ କହିବ ମଣ୍ଡା କର।
ଆଉ କାକରା ହେଇନ୍ତି ବୋଧେ ଆଉ କାକେରା ବି ହେଇତି ସୁଜି ଯେତିକି ପାଣି ହେତିକି। ଖାଲି ହେରା
ହଁ କାକେରା ଟା ମୁଁ କାକେରା ହେନୁ ହେନୁ କରିଦେବି ସାଙ୍ଗେ ସାଙ୍ଗେ। ସାଙ୍ଗେ ସାଙ୍ଗ ହଁ ତମେ ଏବେ ତ ଆସ
ମୋ ବୋଉ ଖୁଡି ସେଠି କରନ୍ତି ଆମ ବଡ ବୋଉ ବୋଉ ଖୁଡ କି ସେ ଚାରି ଜଣ ଯା ସିଏ ତ ସବୁବେଳେ ସବୁ ପର୍ବପର୍ବାଣିୀ ହେତା ହେଲେ ସେ କରନ୍ତି ଚାରି ଜଣ ଯାକ ବସିକି।
ମୁଁ କରିବି ନିଜେ କରିବି ନିଜେ ଛାଣିବି। ହୁଁ ନିଜେ କରିବି ନିଜେ ଛାଣିବି।
ଏବେ ଦିପଟୁ ପୁରା ଝରି ବର୍ଷା ହେଲା ଭଳିଆ ହେଲାଣି ଟିକେ ତ ସକାଳୁ କମିଥିଲା କିଛି ନ ହଉନଥିଲା।
ଏବେ ଚଲେଇଚି ତ ଦିପରୁ ମାନେ ବନ୍ଦ ହଉନି।
ହଁ ଦି ପରଠୁ ମାନେ ଚାଲିଚି ତ ଅ ଗୋଟେ ରୁ ଚାଲିଚି ଚାଲିଚି ଏପର୍ଯ୍ୟନ୍ତ ଚାଲିଚି ଆଉ। ବନ୍ଦ ହବାର ନାହିଁ। ପୁରା ଝରି ବର୍ଷା ଯେମିତି ସେମିତି ହେଇଗଲାଣି ଧୀରେ ଧୀରେ ଆଷାଢ ମାସ ଷ୍ଟାର୍ଟ ହେଲା ଆଉ।
ଯିବେ ସେତିକିରୁ।
ହଁ ପରା ଏଥରେ କୁଆଡେ ବାହାରିକି କଣ କରି ଯିବା କହିଲ।
କୁହାଯିବ ମ ଏଥିରେ ଏଇ ବର୍ଷା ପାଗରେ? ମୋ ଶାଶୁ କହିଲେ ଆଉ ଟିକେ ରହିଥିଲେ ଯାଇଥାନ୍ତୁ ପଙ୍କାଳ ସାହି ସେ ଆମ ଭାଣିଜୀ ଘରକୁ ଯେ। ଏ ତ ଗଲେ। ତାଙ୍କର ଝିଅ ହେଲାଣି।
ଏଇଏ ମା।
ତାଙ୍କର ଝିଅ ତିନି ତିନି ଚାରି ବର୍ଷର ହେଇଗଲାଣି।
ଓହୋ।
ଆଉ ଭଣଜା ଝିଅ ହଁ ହଁ। ହଁ। ନଣ ଦେ ବି ଅଛନ୍ତି ସବୁ ଗାଁ ରେ।
ଦିଟା ନଣଦ।
ଗୋଟେ
ଅ ହ।
ଯେମି କହିଲେ ଆରଥରକୁ ଗଲେ ଯିବେ ଆଉ କଣ।
ହ ମ।
ଆମ ଶାଶୁ କହିଲେ ଟିକେ ଯାଇଥାନ୍ତୁ ଆଉ ମୁଁ ପଇସା ଦେବି ମୁଁ କହିଲି ଆ ଆମର ପଇସା ନାହିଁ ତମକୁ ପଇସା ମାଗିବ ଏବେ।
କହିବେ ମୋ ନାତୁଣୀ ଘରକୁ ଯିବାକୁ ମତେ ପଇସ ମାଗୁଛନ୍ତି ସେଠୁ କା ଆଗେରେ ଯାଇ କହିଦେଇଥିବେ। ନୁହଁ ଆଗୁଆ ମାଗି ଯାଚି କି ଦେଇ ଦେବେ ନାଇଁ ନେଇକି ଯହା
ନାଇଁ ସି ଇଏ ଆଣିବେ ରଖିବେନି।
କିଏ ହେନ୍ତି ରଖିବ କହିଲ?
ସେଇ କଥା।
ତାପରେ ପୁଅ ମାନେ ରୋଜଗାର କରୁନାହାନ୍ତି ଯେ ଏଠି ମା ଠୁ ପଇସା ଆଣିକି ଯିବେ ଭାଣିଜୀ ଭଣଜା ଘରକୁ।
ନା ଏବେ ଯୋଉରା ନୁହେଁ ଏଇରା ଗୋଟେ ତାଙ୍କର ପଇସା ଆଣିକି ଆମେ ଯିବୁ କଣ। ଉଁ? ସେ ମୋ ଶାଶୁ ବି ଆସିଲା ବେଳେ ଆଜି ପାଆଁଶ ଟଙ୍କା ପାଆଁଶ ପାଆଁଶ ଆକୁ ପା ତାକୁ ପାଆଁଶ ହଜାର ଦେଇଚନ୍ତିି।
ହୁଁ।
ନାଇଁ ଦଉଚନ୍ତି।
ଓହୋ।
ଆଉ ଆର୍ଥର ବି ଦେଇଥିଲେ ପନ୍ଦରଶହ।
ହୁଁ।
ଏ ଭତ୍ତା ତାକୁ ତ ମିଳିଲାନି।
ହୁଁ।
ହ ନାଇଁ ଦଉଚନ୍ତି ତାଙ୍କର ପ୍ରବଳ ପଇସା ମ। ହୁଁ ପ୍ରବଳ ପଇସା। ତାଙ୍କର ଝିଅକୁ ଦେଇକି ଆମ ଭାଣିଜୀ ହରିକା କୁ ଦଉଛନ୍ତି। ତାଙ୍କୁ ଦେଇଛନ୍ତି ସତୁରି ହଜାର ତାଙ୍କୁ ଦେଇଛନ୍ତି ଲକ୍ଷ ନା କଣ?
ହୁଁ।
ଦେଇ ସାରିକି ଆମ କୁ କହୁଛନ୍ତି ତାଙ୍କୁ ପଇସା ଦିଆହେଇଛି।
ମୋନେ ତୁମ ନଣଦ କୁ
ହଁ ସିଏ ଆଉ ଦେବେ ନା କଣ ସିଏ ଦେବେନି ଆଉ।
ମାନେ ତମ ବାବୁଙ୍କୁ ଲକ୍ଷେ ଟଙ୍କା ତାଙ୍କୁ ସବୁ
ନାଇଁ ଆମ ନଣନ୍ଦ କୁ କୁ ଦେଇଛନ୍ତି ସତୁରୀ ଲକ୍ଷେ ଟଙ୍କା ଆମ ଭାଣିଜୀ କି ଦେଇଛନ୍ତି ସ ତୁରୀ ହଜାରେ ହଁ ବା ଆମେ ବାହାରେ ରହିବାକୁ ହଁ କୁହନି। ହଁ ରଖ।